ସକାଳ ହୁଁ।
ତ ଶୁଭ ସକାଳରେ।
ଏ ଖାଇକି ବସିଥିଲି ଆଉ ବର୍ଷା ତ ଏଇନା ଛାଡିଲା। ଆଉ ବସିଛି ଆଉ।
ତମ ମା ସେଠି କାହିଁକି ବଡ ପାଟି କରୁଛନ୍ତି?
ସେ ଖାଇବା ତିଆରି କରୁଛି ସେ ସେ ଝୁଅ ସାଙ୍ଗରେ କଣ ଗପୁଚି ଝୁନି ସାଙ୍ଗରେ।
ସେ ଖାଇଲେ ମାନେ ତାକୁ କୁଣ୍ଡେ ଖଣ୍ଡେ କୁଅ ଖାଇଦେଲେ ପେଟ ତାଙ୍କର ପୁରି ଗଲେ ସେ ଆଉ ପାଟି କରିିବି ନାହିଁ।
ହଁ।
ଆଉ ପାଟିରେ ପେଟ ହେଇନି ତ ଖାଦ୍ୟ ପେଟ ପୁରିନି ସେଥିପାଇଁ ରାଉ ରାଉ ହଉଛନ୍ତି ସିଏ।
ହଁ। ବଉ ଗଫ୍ ରହ ବେ ପାଟି ଚୁପ୍ କର୍।
ସେଉଟୁ। ଆମର ଆଜି ଆମର ଆଜି ଗୋଟେ ରେସିପି କହିବି। ରେସିପି ଗୋଟା ମାନେ ଆଜି ରେସିପି ଗୋଟା ତମଁ କହିବି ଗୋଟେ ରେସିପି କଲ। ତମେ ମଟର ତରକାରୀ ଟା କେମିତି ରୋଷେଇ ବନେଇବା?
ମଟର ତରକାରୀ।
ଛେଳି ମାଂସ
ହଉ ମଟନ ତରକାରୀ ଫାଷ୍ଟ ଆ ପ୍ରଥମେ ତେଲ ଗରମ କରିବା ତାପରେ ଯ ତେଜ ପତ୍ର ପକେଇବା ତା ଦେରେ ଟିକେ ଚିନି ପକେଇବା ତାପରେ ପକାଇକି ଆଳୁକୁ ଫାଷ୍ଟ ସନ୍ତୁଳିବା। ସନ୍ତୁଳିକି କାଢିକି ରଖିବା ତାପରେ ରେ ମଟନ୍ କୁ ତାପରେ ସେ ତମେ କୁହ
ଏଥିରୁ ଟିକେ ନାଇଁ ଆମେ ପ୍ରଥମେ ମସଲା ପ୍ରସ୍ତୁତ କରିବା।
ହଁ ସିଖିଲି ବି।
ହେଲା। ସୁବା ହଉଛି।
ହଁ ହଁ ଶୁବା ଯାଉଛି କୁହ।
ଆମେ ପ୍ରଥମେ ମସଲା ପ୍ରସ୍ତୁତ କରିବା ଆମେ ପିଆଜ କାଟିକି ରଖିଦବା ତାପରେ ଆମେ ରସୁଣ ଛଡ଼େଇବା ଅଦା ଚୋପା ଛଡ଼େ
କୁହା ହେଇନି ଯୋଉ କାମରେ ଆଇଛୁ
ଏପଟେ ଶୁଣ ଅଦା ରସୁଣ ଚୋପା ଛଡ଼େଇବା ସେଠୁ ତାକୁ ଧୋଇଦବା ତାପରେ ରସ ସୁଣ ଅଦା ପେଷ୍ଟ କରିବା ତାକୁ ବାଟିବା ତାପରେ ଧନିଆ ପୋସ୍ତ ଜିରା ଲଙ୍କା ତାକୁ ବାଟିବା। ତାପରେ ଆମେ କଢ଼େଇ ବସେଇବା। ତାପରେ ଆମେ କଡ଼େଇ ବସେଇ ଉଁ ତାପରେ ଆମେ କଡ଼େଇ ବ ଷେଇ ଯୋଉ ପ୍ରଥମେ ତେଲ ପକେଇବା ତା ଦେହେରେ ଆମେ ରଙ୍ଗ କରିବା ପାଇଁ ଟିକେ ଚିନି ପକେଇଦବା ଟିକେ ସଠୁ ମୁ ପକେଇ ଦେଇ ତାପରେ ଟିକେ ମାନେ ଟିକେ ରଙ୍ଗ ଦେଖାହେଲେ ତାପରେ ସେଠୁ ଟିକେ ଜିରା ପକେଇବା ଫୁଟିବା ପାଇଁ ଜିରା ପକେଇଲା ପରେ ଆମେ ଯୋଉ। କଞ୍ଚା ପିଆଜ କାଟିଥିବା ତାକୁ ପକେଇଦବା।
ହୁଁ।
ତୁ ପିଆଜ ଟା କିଛି ସମୟ ଜାରି ହବାକୁ ତ ନାଗିବ କିଛି ସମୟ ସେଠୁ ତ ଜାରି ହେଇଯିବ
ହୁଁ ତାକୁ ଭାଜିକି ପୁରା ରେଡ୍ କଲର ମାନେ ପୁରା ନାଲି ହେଇଯିବ ଯେତେଳେ-
ହଁ ଅଦା ରସୁଣ ଆମ ଅଦା ରସୁଣ ବଟା ପକେଇବା। ଆମେ ତା ପୂର୍ବରୁ ଆଳୁ ଟାକୁ କାଟିକି ଭାଜିକି ରଖିଥିବା।
ହୁଁ
ଆଳୁଟାକୁ ଭାଜିକି ରଖିଥିବା ସେଟୁ ତାପରେ ଆମେ ସେଠୁ ଆକୁ ମସ୍ ମସଲା କଷିବା ଆଉ ମସଲା ସବୁ କଷିକି ଅଦା ରଶୁଣ ପକେଇବା ଚ ଯୋଉ ଜିରା, ଲଙ୍କା, ଧନିଆ, ପୋସ୍ତ ସବୁ ବାଟି ଥିବା ତାକୁ ପକେଇକି ଆମେ କଷିବା ଛେଳି ମାଂସ ବହୁତ ସମୟ ମସ
ହୁଁ କଷିଲା ପରେ ଆମେ ସେ ଯୋଉ ମାଂସ ତା ଦେହରେ ଆମେ ସୋରିଷତେଲ ହଳଦି ଗୁଣ୍ଡ ତାକୁ ଗୋଲାଇକି ରଖିଥି ତା ସେ ଯୋଉ ମିଶ୍ରଣ ଆମେ ତାକୁ ତାକୁ ସେଇ ମସଲାଦେହରେ ଓଜାଡ଼ିବା। ହଁ, ଓଜାଡ଼ିବା ଓଜାଡ଼ିବା ଆମେ ଘୋଡ଼ା ଘୋଡ଼ାଇ କଷିବା। କଷିବା ଟିକେ ଘୋଡ଼େଇକି ଫେର ଟିକେ କଷିବା ତାପରେ ଆଉ ଟିକେ ଏମିତି ଛାଡ଼ି ଦବା ଏମିତି ଆମେ ଘଣ୍ଟାଏ ପ୍ରାୟ କଷିବା। ଗୋଟାଏ ଘଣ୍ଟା ବସିଲେ ସେ ପୁରା ତା ତେଲ ଟା ଯେତେବେଳେ ଟିକେ ଉପରକୁ ବାହାରିବ ଆମେ ଯାଇ କଶା ଛାଡିବା ହେଉଠୁ କସିଲା ପରେ ଆମେ ଗରମ ପାଣି କରିଥିବା ଆମେ ଥଣ୍ଡା ପାଣି ଦବାନି ଯେହେତୁ ଥଣ୍ଡା ପାଣି ଦେଲେ ସେଟା ମାନେ କଣ ମାଂସଟା ନା ଟିକେ କଉଡିଆ ଟାଇପର ହେଇଯାଏ ଆମେ ଉଷୁମ ପାଣି କରି ରଖିଥି ଉସୁୁମ ପାଣି କରିକିରି ସେଉଠୁ ଆମେ ରଖିଥିବା ତାଙ୍କ ସେଉଠୁ ପାଣି ଓଜାଡିବା ଆଉ।
ହୁଁ।
ପାଣି ସେଇଠୁ ଓଜାଡିକିରି ଉଁଁ ମୁଁ ଏଇ ଲୁଣ ପକେଇବା। ସ୍ଵାଦ ଅନୁସାରେ ଲୁଣ ପକେଇବା କେତେ ମାନେ କେତେ କମ୍ କି ବେଶୀ ସେଇ ହିସାବରେ ଲୁଣ ପକେଇବା ସେଇଠୁ ଢାଙ୍କୁଣୀ ଘୋରେଇ ଦେବା ତାପରେ ଫୁଟିବାକୁ ଛାଡିବା ଆଉ ତେଜପତ୍ର ଟିକେ ପ୍ ବା ତାପ କିଛି ଆମେ କିଛି ସମୟ ଜାଳିଲା ପରେ ଦେଖି ଆସି ସିଝିଚି କି ନାଇଁ ସେଉଠୁ ଦେଖିବା ଯଦି ସି ସିଝି ଯାଇଥିବ ତାପରେ ଆମେ ପାଣି ଟିକେ ମରିଯାଇଥିବ ତାପରେ ଆମେ ଓହ୍ଲେଇବା ତଳକୁ ତାପରେ ତଳକୁ ଓହ୍ଲେଇକି ନାଇଁ ଆମେ ଯୋଉ ବାଟଣରେ ଆମେ ଉମ୍ ଆମ ମାଂସ ଛେଳି ମାଂସ ପାଇଁ ଯୋଉ ମାନେ ମସଲା ଗୁଣ୍ଡ ଆବଶ୍ୟକ ଆମେ ସେଇ ମସ୍ ଲା ଗୁଣ୍ଡଟା ଦେଇଥିବା ଯାହାକୁ ମଟନ ମସଲା କହନ୍ତି ହଁ। ଆଉ ଆମେ ତାପରେ ହେଠୁ ଆମେ ପଛରେ ଯୋଉ ତରକାରୀ ଓହ୍ଲେଇବା ସେଟାରେ ଆମେ ଡାଲଚିନି ଆଉ ଗୁଜୁରାତି, ଅଳେଇଚ ତାର ଗୁଣ୍ଡ କରିଥିବା ଚୁରା କରିକି ତାକୁ ଆମେ କରିବା ପକେଇଦବା ପକେଇ ଦେଇକି ଆମେ ଘାଣ୍ଟି ଢାଙ୍କିଦବା ତାପରେ ଆମର ଧନିଆ ପତ୍ର ଓପରେ ଛିଞ୍ଚିଦବା ତାପରେ ଆମର ପ୍ରସ୍ତୁତ ହେଇଗଲା ଛେଳି ମାଂସର ତରକାରୀ। ତାପରେ ଏଇ ପାଗରେ ଛେଳି ମାଂସ ତରକାରୀ ହବ ଭାରି ବଢିଆ ଥଣ୍ଡା ପାଗରେ ଖାଇବାକୁ ଭାରି ସୁସ୍ୱାଦୁ ଲାଗିବ। ହ କି ଖରା ନାହିଁ ଖରା ହେଲେ ଟିକେ ପେଟ ଫେଟ ଗରମ ହେଇଯିବ ତେଲ ମସଲାରେ କି କଣ।
ହଁ ତମେ ଦାନ୍ତ ଘସିକି ଆଗ ମାଉଂସ ତରକାରୀ ଖାଇଦିଅ ତାପରେ କଥା ହବ।
ଖାଇବାକୁ ପାଟିରୁ ନାଳ ବୋଉଚି। ହେଲେ ମାନେ ଆମର ଏବେ ପୁଅ ଆଣିଥିଲା ଛେଳି ମୁଣ୍ଡ ମାନେ ଭାରି ମାନେ ଇଏ ନାଗିଲା ଖାଇବାକୁ। ଟୋଟାଲେ ହାତ ମାରନି ମୁଁ ମୋର ସାଧା ଖାଇଲି ସେମାନେ ତାଙ୍କର ପିଚେଡି ମୁଣ୍ଡ ଖାଇଲେ। ତା ଦେହରେ ଛେଳିର କୋଉଠି ଜୀବ ବାହାରୁଚି କୋଉଠି ଦାନ୍ତ ବାହାରୁଚି
ହୁଁ।
କୋଉଠି କାନ ରହିଯାଇଚି ସେ ମାନେ ଛେଳି ମୁଣ୍ଡଟା ନା ମୁଁ କହିଲି ଘରେ ଆସିଥିଲା ଏଇ ଘୃଣାଟା ହେଇଯାଇଥିଲା ସେଥିପାଇଁ ମୁଁ ଛେଳି ମୁଣ୍ଡକୁ ଆଉ ନା ଧରୁନି। ମୁଁ କଇଲି ନାଇଁ ମତେ ତାକୁ ଦେଖାନ ନା ମୁଁ ମୋର ଘର ଭିତରେ ଖାଇବି ତମେ ସବୁ ପଦାରେ ବସିକି ଖାଅ।
ଆଉ ତମେ ଛେଳି ଧରା ଫରିିଆକୁ ଖାଅ ନହେଲେ ତା ଗୋଡକୁ ଖାଅ।
କରଦୋବୁ ଯୋଉ ସିଏ ଯୋଉ ଆସେ ସିଏ ଅଲଗା ଛେଳି ମୁଣ୍ଡ ଦେଖିଲେ ପୁରା ତମର ଘୃଣା ଆସିଯିବ ଖାଇବନି ତମେ ଆଉ। ଖାଲି ହାଡ଼ ହାଡ଼ ତା ଦେହରେ ଦାନ୍ତ ଏଗୁଡରା ସବୁ ପଇଥିବ ସେଇଥିପାଇଁ ମୋର ଗୋଟେ ଘୃଣା ହେଇଯାଇଚି। ହେଉଠୁ ନହଲେ ତାଙ୍କ ଖାଇଲେ ମୁଁ ମୋର ସାଧା ଡାଲମା ଲଗେଇ ଖାଇଲି ଆଉ
କୋବି ସନ୍ତୁଳା କଥା କଥା ହେଲା ବନ୍ଧାକୋବି ସନ୍ତୁଳା କେମିତି ହୁଏ? ହେଲା ଫାଷ୍ଟେ ବନ୍ଧା କୋବିକି କା ଟି ଦବା ତାପରେ ଧୋଇଦବା ତାକୁ ତାପରେ ଆଳୁ କାଟିକି ରଖିକି ଧୋଇ ଧୋଇଥିବା। ବନ୍ଧାକୋବି ଆଳୁକୁ କାଟିଦବା ଏକାଠି। ତାପରେ ହେଠୁ କଢେ଼ଇ ରେ ଏଁ ତେଲ ଗରମ କରିକି ଏଁ କିଛି ତେଲ କିଛି ଚିନି। କଲର ଆସିବା ପାଇଁ ତାପରେ କିଛି ତେଜ ପତ୍ର ଆଉ କିଛି ପିଆଜ କ କୁ ଭାଜିବା ପିଆଜ ଭାଜି ଅଦା ଭାଜି ହେଇ ସାରିଲା ପରେ ତାପରେ ଅଦା ରସୁଣ ପେଷ୍ଟ ପକେଇବା। ତାପରେ ସି ଟିକେ ଭାଜି ହେଲା ପରେ ତାପରେ ଟମାଟର ମାନେ ବିଲା ତିକୁ ରଖିଥିବା ବାଟିକି ତାକୁ ତା ପେଷ୍ଟକୁ ପକେଇଦବା। ସିଏ କିଛି ସମୟ ଭାଜି ହେଲା ପରେ। ତାପରେ ସବୁ ମସଲା ଗୁଣ୍ଡ ପକେଇଦବା ଯେମିତି କିି ଯୋଉ ରୁ ଚି ମସଲା କି ଧର ମାଂସ ମସଲା ଏମତି ପକେଇବା।
କୋଉଟା ଆପଣ ହଁ ଯୋଉଟା ସାଧା ତରକାରୀର ମସଲା ହଁ।
ହଁ ଭାଜିବା ତାପରେ ସେଠୁ କୋବିକି ଆଉ ସେ ଆଳୁକୁ ଯୋଉ କାଟିକି ରଖିଥିବା ତାପରେ ପକେଇଦବା। ପକେଇକି କିଛି ସମୟ ଘାଣ୍ଟିବା। ସିଏ ସିଜିଲା ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ଘାଣ୍ଟିଆ। ହେଟୁ ଗାଣ୍ଟିଲା ପରେ ତାପରେ ସେ ହେଇଯାଏ ଆଉ।
ହଁ ସଇଠୁ ପ୍ରସ୍ତୁତ ହେଇଯାଏ ଆମେ କୋବି ସନ୍ତୁଳା ଆମେ ପିଠାରେ ସକୁଳି ପିଠାରେ ଖାଇପାରିବା ରୁଟିରେ ବି ଖାଇଲେ ବହୁତ ବଢି଼ଆ।
ଭାତରେ ପଖାଳ ଭାତରେ।
ଆଉ ଭୋଜି ରେ ବି ଏଇ କୋବି ଛିଞ୍ଚଡା ଟା ମାନେ ପ୍ରଧାନ ଜିନିଷ ସେଇଟା ଭୋଉତ ଜାଗାରେ କୋବି ମାଛରେ ମାନେ କୋବି ଛିଞ୍ଚଡା ଯାକୁ କହନ୍ତି ହଏ।
ଏ ଉଁ କୋବି ଛେଚଡାରେ ମାଛ ମୁଣ୍ଡ ପଡିକି ବି ହୁଏ।
ହଁ ଆମର ଏଠି ମାନେ ହଁ ହଁ। ମାଛ ମୁଣ୍ଡ ପଡିଲେ ତ ଆହୁରି ବହୁତ ସୁ ସୁଆ ସ୍ଵାଦଷ୍ଟ ଲାଗେ। ବହୁତ ସ୍ଵାଦିଷ୍ଟ। ଆମର ଆଜି ପୁଅ ଆମର ଅଣ୍ଡା ତରକାରୀ କରିଚନ୍ତି। ଅଣ୍ଡାକୁ ପ୍ରଥମେ ସିଜୋଉଚନ୍ତି ଆଳୁ ଅଣ୍ଡା ଯୋଉଠି ସିଝିଲା ତାପରେ ହେଟୁ ମସଲା ପ୍ରସ୍ତୁତ କରିଛନ୍ତି ସେଉଠୁ ସିଜିବା ପରେ ସେ ଅଣ୍ଡାକୁ ଚୋପା ଛଡେଇବେ। ସେଟୁ ଆଳୁ ଚୋପା ଛଡେଇକି ତାକୁ କାଟିବେ ଖଣ୍ଡ ଖ ହଁ ଖଣ୍ଡ ଖଣ୍ଡ କରି କାଟିବେ। ସେଇଠୁ ନ ମନା କରିଚିକି ଆଉ ସିଏ ତାଙ୍କର ଫୋନ କରୁଛନ୍ତି ସେ କରୁଥାନ୍ତୁ କରୁଛନ୍ତି। ହଁ
ହୁଁ।
ପଢିବ ଚାରି ବର୍ଷିଆ ସେଇଠୁ ସିଏ ସେଇଠୁ ମସଲା ସବୁ କଷି ଦେଇକି ଆଳୁ ଅଣ୍ଡାକୁ ଭାଜିକି ରଖିଥିବେ। ମସାଲା ଯେମିତି କଷିସାରିବେ ସେଠୁ ଆଳୁ
ହୁଁ।
ଆଳୁ କଷି ଦେଇକି ସେଟୁ ପାଣି ଦେଇଦେବେ ଆଉ ସୁଆ ମାନେ ତରକାରୀ ଅନୁଯାୟୀ ଲୁଣ ହଳଦୀ ପକାଇବେ ସେଇଠୁ ପାଣି ଦେଇଦେବେ। ମସଲା ଗୁଣ୍ଡ ପକେଇବେ ତାକୁ ଫୁଟିଆକୁ ଛାଡି ଦେବେ। ଫୁଟିଆକୁ ଛାଡ଼ି ଦେଲେ ସିଝା ଆଳୁ ତ କମ୍ ସମୟ ରେ ହବ ତାପରେ ଭଜା ଅଣ୍ଡା ତ ଟିକେ ପକେଇଦବେ ତାପରେ ସେଇଠୁ ପଛରେ ମ ସଲା ଗୁଣ୍ଡ ପକେଇବେ ଆଉ।
ହଁ ଧନିଆ ପତ୍ର କଟା ଧନିଆ ପତ୍ର ପକେଇଦେଇ ଘୋଡେଇ କି ରଖିଦେବେ। କେତେବେଳେ କିସି ସମୟ ପରେ ଖାଇବେ ଆଉ ତତଲା ହାତରେ।
ହଁ ସୁଟୁ ଆଉ ତାପରେ ବି
ହଁ ଅଣ୍ଡା ଟା ବି ଦେହ ପାଇଁ ବହୁତ ଭଲ ଭିଟାମିିନ। ଅଣ୍ଡା ହୁଁ ଅଣ୍ଡାରେ ହଳଦିଆ ଅଂଶରେ ସ୍ନେହ ସାର ଥାଏ।
ହଁ ଆଉ ହୁଁ। ଆଉ।